ହୁଁ।
ଶୁଭ ସନ୍ଧ୍ୟା
ଆପଣଙ୍କୁ ବି ଶୁଭ ସନ୍ଧ୍ୟା
କଣ କରୁଛ ରେ?
ହଁ ଆମ୍ ବସିଥିଲୁ।
କିଏ କିଏ ବସିଛ?
ମୁଁ ଆଉ ମୋ ଭାଇ ଝିଅ
ଓହୋ ତମ ଭାଇ ବା ହେଇକି ଝିଅ ହେଲେଣି ତାଙ୍କର ଭାଇ ମାନେ ମାନେ ବଡା ପାସା ଆଛା ଆଛା। ସେଇଆା ତମେ ତ କହୁଛ ତମେ ଏକା ନା ସେଥିପାଇଁ ପଚାରୁଛି
ଆଜ୍ଞା।
ଆଛା ଆଛା କଣ ଖାଇଥିଲ ସନ୍ଧ୍ୟା ବେଳେ?
ମୁଁ ଏବେ ଖାଇଲି ମୁଢି ଆଉ ମିକ୍ସଚର ତା ସେ ଟିକେ କାକୁଡି ଆଉରି କୁର୍କୁରି ଆଉ ମୁଗ ଟିକେ ଯୋଉ ମୁଗ ଆସେ ଆଉ ତା ଦେହରେ ଆ ଲୁଣ ମାଖଉଣ୍ଡ
ବାସ୍ ବାସ୍ ହେଲାରେ ଟିକି ଆଉ କଣ? ଖାଲି ଟିକେ ତା ଦେହରେ କଣ ଦରକାର ଥିଲା କହିଲୁ? ଖ
ହଁ, ହଁ ଏ ତା ସହିତ ଲେମ୍ବୁ ଟିକେ କଞ୍ଚା ଲଙ୍କା କଞ୍ଚା ଲା କଞ୍ଚା ଲଙ୍କା ଟିକେ ସଜେଇଛ ଥାନ୍ତ। ମୁଗାଇଥିଲି।
ଓ ହୋଁ ହୋଁ ବଢିଆ କରିଛ ଆମର ମୁଢିପାଗ ହେଲେ ମୁଁ ତ ବେଶୀ ମୁଢିପାଗ ଏମିତି କରିପାରିନି ବର୍ଷା ଟିକେ ପକଉଥିବ ମୁଢି ପାଗ ଟା ଭଲ ଲାଗେ। ଆମର ମୁଢି ପାଗ କଲେ ମୋ ମମି ଆଚାର ବଢିଆ କରେ ହେଲା। ଆମ୍ବ ଆଚାର ସବୁ ପ୍ରକାର ଆଚାର ବଢିଆ କରେ। କିନ୍ତୁ ଆମ୍ବ ଆମ୍ବ ଆଚାର ଟା ମୁଁ ଯେହେତୁ ବେଶୀ ବେଶୀ ଖାଉ ଆମ୍ବ ଆଚାର ଆମର ବେଶୀ ହୁଏ। ସେ ଆଚାରରେ ତେଲ ଖାଲି ମେଞ୍ଚେ ମେଞ୍ଚେ ପୁରେଇକି ରଖିଥିବୁ ମୁଢିରେ ପକେଇକି ପାଗ କରିକି ଖାଇବା ପାଇଁ। ମୁଢିରେ ପକେଇଦବୁ ଟିକ୍ ଟିକେ ନାକୁରୁ ଖଟାର ଯୋଉ ଆମ୍ବୁଲ ଟିକେ ପକେଇଦବୁ ଓହୋ ସିଏ ତ ପୁରା ଜମିଯିବ ଆଉ। କଞ୍ଚା ଲଙ୍କା ମିକ୍ସଚର ରାଗ ରାଗ ମିକ୍ସଚର ବାସ୍ ବାସ୍। ଭାରି ବଢିଆ ଲାଗେ ସେ ଯୋଉ ମାନେ ସେଇ ଭଳିଆ ପାଗ କରିକି ଖାଇବା ପାଇଁ। କଣ ଅ ମୁଢ଼ି କଣ
ହଁ ମୁଁ ଯେତେବେଳେ ଯୋଉ ଘରେ ଥାଏ ମାନେ ଯେତେବେଳେ ବର୍ଷା ବାଗରେ ଥାଉ ମୁଁ ଖାସ କରି ଖାଏ। ଏ ଇପି ନ ହେଲେ ମାଗି। ନହେଲେ ଆଉ ଅଧେ ନାଇଁ ମୁ ଏମତି ମୁଡ୍ ଡି ମିକ୍ସଚର କରି ଖାଏ।
ହଁ ହଁ ଆଜି ପାଗଟା ବି ବଢୀୟା ଦେଇନି। ମାନେ ଖରା ନାହିଁ ଟୋ ଡେଲି ବଢିଆ । ସୁଲିଆ ପାଗଟା ଦେଇଛି ଏଇ ପାଗରେ ବି ଖାଇବ ଠିକ୍। ମତେ କିନ୍ତୁ ଏଇ ଭଳିଆ ପାଗ ଦେଲେ ବର୍ଷା ନହେଲେ ଏଇଭଳିଆ ପାଗ ଦେଲେ କଣ କହିଲ ମତେ ଯେମି ଇଚ୍ଛା ହବ ଗୁପଚୁପ୍ ଖାଇବି ଚାଟ୍ ଖାଇବି।
ଗୁପୁଚୁପ ତ ଯେ ଯେତେ ବେଳେ ଦେଲେ ଖାଇଦେବି।
ସେଟା ତ ଛାଡ ସେଟା ସେଟା ହଉଛି ଏଭ୍ରି ଟାଇମ୍।
ହଁ ଘରେ ଯେତିକି ଗାଳି ଶୁଣିଛି ତଥାପି ଲୁଚି ଚୁରିକି ଖାଉଛି। ମାନେ ଭାଇ ହେରିଆ ଖୁଆଇ ଖିଆରେ ଏମିତି ଦେଖି ଯେ ଏଇ ସେ ସେଇଠି ଖାଉଛି ମାନେ ମୁଇଁ ଯେତେବେଳେ ଖାଇଥିବି ମୁଁ ଚାରିଆଡେ ଅନାଉଥିବି ଯେମିତି ମୋତେ
କିଏ ନ ଦେଖନ୍ତୁ ହଁ ହଁଆଉ ରାତିରେ ଆଜି କଣ ରୋଷେଇ ହେଇଛି? ତମର
ମ୍ୟାମ୍ ଆଜି ଦିନରେ କରିଥିଲି ସୋୟାବିିନ ଚିଲ୍ଲି, ସେଇ ସୋୟାବିନ ଚିଲ୍ଲି ଅଛି। ଛି ରୁଟି ହେଇଯିବ। । ଆଜି ଟିକେ ହଁ।
ଆଛା ଆଚ୍ଛା ତମେ ତମ ମମିଙ୍କ ଭଳିଆ ଦେଖିବାକୁ ନା ବାପାଙ୍କ ଭଳିଆ ଦେଖିବାକୁ।
ମୁଁ ବାବାଙ୍କ ଭଳିଆ ସମସ୍ତେ କୁହନ୍ତି ତ ବାବାଙ୍କ ଭଳିଆ।
ବାପା ଙ୍କ ଭଳିଆ ଦେଖିବାକୁ।
ହୁଁ।
ଭଲ ଝିଅ ମାନେ ବାପାଙ୍କ ଭଳିଆ ହେଲେ ଖୁସିରେ ରହିବେ। ପୁଅ ମାନେ ମାଆଙ୍କ ଭଳିଆ ହେଲେ। ଏଇଟା କିନ୍ତୁ ସତ ଏଇାଟା ସତ। ମୁଁ ବି ଦେଖିଛି। ଝିଅମାନୋନ ଯୋଉ ଝିଅ ମାନ ସବୁ ବାପାଙ୍କ ଭଳିଆ ହେଇଥାନ୍ତି ସେମାନେ ବେଶୀ ଖୁସିରେ ରୁହନ୍ତି।
ଉଁ ହୁଁ ମୁଁ ଯେ ଯିବି ସମସ୍ତେ ଏ ବି ଆଉ ବାବାଙ୍କ ନାଁଙ୍କ ଧରିକ କହିବେ କି ଯେ ଆଙ୍କ ଭଳିଆ ଦେଖା ଅାଉଛି ପୁରା ହଁ ପୁରା ତାଙ୍କରି ଭଳିଆ ଟଓ।
ତେ ବି ସେଇୟା ମାନେ ମୁଁ ଯୁଆଡେ ଯିବି ମୋ ବାପାଙ୍କୁ ଡାକନ୍ତି ନନା ନନା ମାନେ ଆମେ ବ୍ରାହ୍ମଣ ଘରର ନା ନ ନା ନ ନା ଡାକନ୍ତି ହେଲା ମୁଁ ଯୁଆଡେ ଯିବି ମାନେ ମୋ ବାପାଙ୍କର ବି ବେହଡା ଦାନ୍ତ ମୋର ବି ବେହେଡା ଦାନ୍ତ ହେଲା। ଆଉ ମାନେ ମୋ ବା ପା ଙ୍କ ମୋ ମମି ଟିକେ ସ ଫା ମୁଁ ମୋ ବାପାଙ୍କ ରଙ୍ଗର ମୋ ଭଉଣୀ ଦି ଜଣ ଯାଙ୍କ ସେ ସିଏ ମୋ ମମି ଭଳିଆ ସଫା ହେଲା। ମୁଁ ମୋ ବାପାଙ୍କ ଭଳିଆ ନା ମତେ ଦେଖିଦେବେ ହଁ ତୁ ଆମ ନନାଝିଅ ନା ରେ ମୁଁ କିବି ହଁ ହଁ। ମାନେ ମତେ ଦେଖିକି କହି ଦିଅନ୍ତି ମୁଁ ଭା କେମିତି ଜାଣନ୍ତି କେ ଜାଣି କେ ତୁ ବା ତୁ ହସିଲା କକୁ ତୋ ଦାନ୍ତ ତୋ ହସ ଯେମିତି ତୋ ବାପା ହସ ଯେମିତି ପୁରା ଗୋଟା ପୁଣି ତୋ ମୁହଁ ତା ମୁହଁ ଏକା
ହୁଁ। ମାନେ ହଁ ଯୋଉ ବନ୍ଧୁବାନ୍ଧବ ମାନେ ଛୋଟ ବେଳେ ଦେଖିଥିବେ ଧର ବଡ ହେଇଗଲେଣି ଏବେ ସେ ହଠତ୍ ଦେଖିଦେବେ। କାଇବେ ଆଙ୍କଲ ଭଳିଆ ଆଉ ପୁରା ମୁହଁ ପୁରା ନାକ ପୁରା କାନ ପୁରା ହଁ
ହେଲା ମତେ ଭାରି ଖୁସି ଲାଗେ କିଏ କହିଲେ ବାପାଙ୍କ ଭଳିଆ ଦେଖିବାକୁ ବଲେ
ହୁଁ।
ଆଚୁଆଲି ମାନେ କଣ କହିଲ ଝିଅ ମାନେ ବେଶୀ ବାପାଙ୍କ ବାପା ମାନେ ବେଶୀ ଝିଅ ହଁ ଝିଅ ମାନ ବାପା ତାଙ୍କର ଗେ୍ଲା ଥାନ୍ତି। ପୁଅ ମାନେ ମାଆଙ୍କର ଗେହ୍ଲା ଥାନ୍ତେ ଏଇଟା ସତ କଥା ଏଇଟା ପୁରା ସତ କଥା ହୁଁ। ମୋ ଭାଇ ତା ମାନେ ମୋ ମମି ଆମକୁ ସବୁ କି ଛି ଗୋଟେ କଣ ହବାନେ ଯଦି ଟିକେ କୁଆେ ଯାଇଛୁ ଟିକେ ଲେଟ୍ ହେଇଗଲା କି କଣ ଗୋଟେ କହିଲେ ଆମେ ସୁ ଶୁଣିଲୁନି ମାନେ ମୁଁ ଆଜି ଯାଇ ମାଡ ଖାଉଛି ଜାଣିଛ ମୁଁ ଆଜି ସକାଳେ ମୋ ମମି ଠାରୁ ମାଡ ଖାଇଛି ମୁଁ ଆଜି ସ କାହିଁ ମୋ ମମି ଠାରୁ ମାଡ ଖାଇଛି ମାନେ ଏଇଟା କହିବା କଥା ନୁହଁ। ମୁଁ କଣ ହେଲା ନା ମୋର ଗୋଟେ ସା ସାଙ୍ଗଟେ ଫୋନ କଲା ତା ତା ଭଉଣୀର ବାହାଘର ହେଲା କାଲି ଫୋନ୍ କାଲା ସେଠୁ ଉ କହିଲେ କି ଯେ ଆଉ ଆଉ ଟିକେ ଯିବା କଣ ଟିକେ ଯାଇ କିଣା କିିଣି କରିକି ଆସିବା ହଉ ନା ମତେହଲା ତୁ ଟିକେ ଯାଇ ଦେଖେ ଭଲ ହେଇଥାନ୍ତା ଯାଇପାରିଵୁ କି? ମୁଁ ତ କାହା କ କାକୁ ମନା କରିପାରେନି ମତେ କଣ କିଲ ଭାରି ଗୋଟେ ଏ ଲାଗେ କଣ ଗୋଟେ ମନା କରିବ ମୁଁ ତ ମାନେ କଣ କହ ମୁଁ ମାନେ ନାଁ ଟା କହିପାରେନି ତେ ଜଲଦି ନା କହିପାରେନି ଆଉ ମାନେ ମତୋହାକୁ ଗୋଟେ କଣ ଗୋଟେ କହିକ କ ଦବାକୁ ବି ତ ଭଲ ଲାଗେନି ହେଲା ସେଠୁ ଅ ନାଁ କହିପାରିବିନି ମୋତୋ କହିଲା ମୋ ମମି ସେଠଥିଲା ମୁ ଲାଉଡସ୍ପୁକରେ କଛି ବୋଲି ହଁ ହଁ ଚାଲୁ ଚାଲୁ କେତେବେଳେ ଯିବା କହୁଣ ମୁ ବାହାରିକି ଯି ତାର ସ୍କୁଟି ଫୁଟି ନାହିଁ ତ କିଛି ସେଠୁ ମାନେ ମୁଁ କି କଲେ କିଣାଣି କଣ ଟିକିକି ଆଣିବ ଟେ ବୁଲା ବୁଲି ବି ହେଇଯିବ ଏଇୟା ଆଉ ହଁ ଚାଲୁନୁ ଚାଲୁନୁ। କେତବେଳେ ଯ ମୁଁ ସାଙ୍ଗ ସାଙ୍ଗେ ଗାଧୋଇକି ଆସିଛି।
ହୁଁ।
ଆସୁନୁ ଏବେ ଯିବା ସାଙ୍ଗ ସାଙ୍ଗ ପଛ ପଟ ଆଇିଲ ମ ପିଠକୁ ଦିଟା ସାଙ୍ଗ ସାଙ୍ଗ ନଦୀଦେଲା। ସାଙ୍ଗେ ସାଙ୍ଗେ ବାହାରି ପଡୁଚ କୁଆଡେ ଯିବି ମୁଁ। ହେଲା। ମୁଁ ଏଜି ଆଜି ଯାଏ ବି ମାଡ ଖାଉଚି ମୋ ମମି ଠାରୁ କିନ୍ତୁ ବାପା କିଛି କହିବେନି ବାପା ବାପା ସେଇଠି ଥିଲେ ହଁ ହଁ ଯାଉନି ସିଏ। ଆଉ ଯା ଯା ହା ଯା ତୁ ଆରାମସେ ଯା ପୁରା ବୁଲି ବୁଲାକି ଆ ଆଉ ଟିକେ ଯଦି ହୋଉଚି ମୋ ମଝିଆ ଭଉଣୀ ଆସିଛିତ ତାକୁୁବି ଟିକେ ନେଇଯା ସେ ଟିକେ ଯାଇକି ବୁଲି ଆସୁ ବାହାରେ ବୁଲିଲେ ଟିକେ ଭଲ ଲାଗିବ ତାକୁବି ନେଇଯା। ଦବା କଥା
ହଁ ମୁଁ ଯଦି କୁଆଡେ ଯିବି ସାଙ୍ଗମା ମାନେ ସେ କହିବେ କଣ କିରେ ହଁ ସେତବେଳେ ତ ଖାଲି ଗୋଡ ଠିଆ କରିଥିବୁ ଯିବା ପାଇଁ ଯିଏ ଜୁଆଡ ଡାକିଲା ସାଙ୍ଗେ ସାଙ୍ଗେ ତାପରେ ମିଛରେ କହିଦବ କହିବ ହୁଁ ବାପା ପାଟି କରିବେ ଜାଣିଚୁ ନା। କିନ୍ତୁ ମୁଁ ଯଦି ବା ବାପାଙ୍କୁ ଜାଇଁକି କହିବି ବାପା କହିବେ ହଁ ଯାଉନୁ ଜଲ୍ଦୀ ପଳେଇ ଆସିବୁ ମୁଁ କହିଲି ଆଉ ତମେ କାଳେ ପାଟି କରୁଥିଲ ମମି କହୁଚି। ତାପରେ କଣ କଲ ହଁ ଇ ସମସ୍ତେ ପାଟି କଲେଣି ପାଟି କଲେଣି ମମି ତାଙ୍କ ତାଙ୍କ ଆଗରେ ଦେଖେଇକି କହିବ।
କିନ୍ତୁ ଆକଚ୍ୟୁଲୀ ଯିବନିରେ କଣ କହିଲ ସେ ଏମିତି କରିକି ଏଇଟା କିନ୍ତୁ ମମି ମାନେ କୁହନ୍ତି ବେଶୀ ଆଉ ପୁଅ ଯଦି କୁଆଡେ ଯାଉ ଭାଇ ପେଚିଡ ବକଟେ ଛୁଆ ମୋ ଭାଇ ତେତିଶି ବ ଖଣ୍ଡେ ଅଷ୍ଟମ ଶ୍ରେଣୀରେ ପଡୁଚି ହେଲା। ପେଚିଛୁଆ ଖଣ୍ଡେ। ସିଏ ତାଙ୍କର ପଡିବ କ୍ରିକେଟ ମ୍ୟାଚ ସେ ଟୋକା ଯିବ କ୍ରିକେଟ ମ୍ୟାଚ ଖେଳିବାକୁ ମୋ ମମି କିଛି କହିବ ଖରାବେେଳେ ଯିବ ଖାଇ ଖାଇ ଦେଇକି ପି ଦେଇକି ବାହା କି ପଳେଇବ ଆସିବ ସନ୍ଧ୍ୟା ହେଇଯିବ କିଛି ପଦେ ରେ ପଦେ ବାହାରିବନି ଆଉ ଆମେ ଯଦି କୁଆଡ଼େ ଖରାବେଳେ ଯଦି ଖାଇଦେଇକି ଆଜି ଯୋଉ ଖରା ବେଳେ ଗଲି କେତେ କଥା ବା ଶୁଣିଲି ଫୋନ କଲି ଫୋନ କଲା ତୋ ପାଇଁ ଖାଇବାକୁ ରହିଥିଲା ତୁ ଖାଇଲୁନି ତୁ ଇଆଡେ ଗଲୁ ସିଆଡେ ଗଲୁ ପୁରା ଦୁନିଆ କଥା କହିବ ହେଲେ ତାକୁ କିଛି କହିବନି। ଆମେ ଯୋଉଦିନ ଘରେ ଥିବୁ ସବୁ ସବୁ ଯଦି ଘରେ ଅଛୁ ଏବେ ସବୁ ଘରେ ଅଛୁ ନା ସେ କୁଆଡେ ଯାଉନି ସେ ଜାଣିକି ଯାଉନି ସେ ଯିବ ମାନେ ଆମେ ତାକୁ ଯାହାବି ହିଲି ଶିକେଇ ସାକେଇ ମାଡ଼ ଖୋଇଦବୁ। ଆମେ ବା ଶିଖେଇବୁ ମୋ ମମି କି କାହିଁକି ତାକୁ କାଇଁ କିଛି କହିଲୁନି କାଇଁକି ଏବେ ତ ତାକୁ କିଛି କହିଲୁନି ତାକୁ ତ ଏବେ କିଛି ଏମିତି ଆମେ ଚିଡ଼େଇ ଦବୁ ଲାଷ୍ଟକୁ ସେ ଯାଇକି ମିଛରେ ତା ପିଠିରେ ଦିଟା ନଦିଦେବେ ବେଶ୍ ଭଲ କିଛି ଇଚ୍ଛା ନଥିବ ମାରିବା ପାଇଁ ହେଲା ଏଟା ଏମିତି ସେ କରେ ନହେଲେ କିନ୍ତୁ ମାନେ କଣ କହିଲ ସିଏ ବେଶୀ ଏଇଟା କିନ୍ତୁ ସତ କଥା ବାପା ମାନେ ବେଶୀ ଝିଅଙ୍କ ଝିଅଙ୍କୁ ଭଲ ପାଆନ୍ତି ଆଉ ମା ମାନେ ବେଶୀ ପୁଅଙ୍କୁ ଏଇଟା ସତ କଥା।
ହୁଁ ମାନେ ମୋର ତ ଯୋଉ ଭାଇ ନାହାଁନ୍ତି କିନ୍ତୁ ମୋ ମାମୁଁ ପୁଅ ହେଲା ସେମାନେ
ହଁ।
ମତେ ପୁରା ଭଉଣୀ ଭଳିଆ ମାଇଁ ହେରିକା ତ ସେମାନେ ଯଦି ନ୍ତି ମୋ ବଡ ଭାଇ ଅଛନ୍ତି ଜଣେ ଆଉ ସବୁ ସାନ ମୋ ଠାରୁ ହଁ ଯେ ସେ ଯଦି ସିଏ କୁଆଡେ ଯିବ ମୁଁ କହିବି ସିଏ କାହିଁକି ଯାଉଛି ମୁଁ ଯିବିନି କାହିଁକି ବୋଉ କହିବ ସିଏ ସିଏ ଗଲା ବୋଲି ତୁ ଯିବୁ ତୁ ଯିବୁ ଆଁ ସିଏ ସିଏ ଯାହା କରିବ ନା ସେ ଭଲ ତୁ କିନ୍ତୁ ଭଲ ନୁହଁ। ଯଦି ସିଏ ସିଏ ଯଦି ଆସି। ସିଏ ଯଦି ମୋ ସହିତ ଲାଗିବ ସିଏ ସିଏ ଭାଇଟି ଲାଗିବ।
ହଁ ଠିକ। ମୋ ଭାଇଟା ଖାଲି ଛୋଟ ହେଇଯାଉଛି ବୋଲି ଆମେ ତାକୁ ସବୁ ଡରେଇ ଧମକେଇ ରଖୁଛୁ ବୋଲିି ଠିକ୍ ଯଦି ଏବେ ମୋର ବଡ ଭାଇ ହେଇ ଥାନ୍ତା ମ ଆମେ କିଛି କରେଇ ଦେଇ ନଥାନ୍ତା ସିଏ, ଇଏ ବା ପେଚି ଛୁଆ ଖ ଟିକେ ଯେମିତି ହଉଛି ଆଉ ଦିଦି କାହିଁକି? ଯାଇଛି ରାତିରେ ଦିଦି କାହିଁକି ଏୟା କରୁଛି ଦିଦି କାହି ସେ ବା ଏମିତି କହୁଛି। ସିଏ ଏ କରିବ ନା ଛ୍ ସେଥିପାଇଁ ଛୋ ଟୋ ଟେ ବୋଲି ସିଏ କିଛି କହିପାରୁନି, ତାକୁ ଟିକେ ମାନେ ନାଲି ଆଖି ମୁଁ ମତେ ଟିକେ ସିଏ ଟିକେ ମତେ ଡରେ ହେଲା। ଆଉ ନହେଲେ କାହାକୁ ଡରେନା। ତେ ଟିକେ ଡରେ। କାହିଁକି କହିଲ ସିଏ ଯାହା ତାକୁ ଦର କା ଯାହା ଇଏ କରିବ ସେ ସବୁ ମତେ କୁହେ ନା ମୁଁ ତ କୁ ଆଣିକି ଦିଏ ସେ ଜାଣିଛି। ଆଜି କି କଣ କହିଦେବି କି। ଯୋଉ ପର୍ଯନ୍ତ କି ସବୁ ହି ଆଣିକି। କିଛି କରି ହେବନି ହେଲା। ସେଉଠୁ ମୁ ଜ୍ କରିବାକୁ ଯାଇ ବାହାରିବ ଜିଆ ପାଇଁ ମୁ କହିବ୍ ମୁଁ ଏମିତି ଖାଲି କହିଦେବି, ଯିବୁ? ତୁ ଯିବୁ ସେଠିକି? ସେ ମୋ ଆଖି ସେ ମୋ ମୁଁ ମୁହଁ ଦେକ୍ କିଏ ଯଦି ଜାଣିଗଲା ଇଏ ରା ଗିକି କହୁଛିି ନା-ନା-ନା ଥାଉ ମୁଁ ଯିବିନି ମୁଁ ଘରେ ଅଛି ମୁଁ ଯିବିନି ଆଉ ଯି କୁହେନି ବି ସେ ସେ ମ ତେ ଖାଲି ଟିକେ ଡରେ ନହେଲେ ଆଉ କାହାକୁ ଆଉ ବାପ୍ ପାଙ୍କୁ ଆଉ ନହେଲେ କାହାକୁ ସେ ଡରେ ମ୍ ବାପାଙ୍କୁ ତ ଆମର ସବୁ ଜୀବନରେ ଭୟ। ତ ମାନେ କଣ କହିଲ ଆଗୁରୁ ଛୁଆ ବେଳେ ହେଲା ଛୁଆ ବେଳେ ଆମେ ଖରା ବେଳେ ଶୋଇବୁ। ଯଦି କୁଆଡେ ବାହାରିବୁ ପଳେଇ ଯିବୁ ଖେଳିବା ପାଇଁ ବୋଲି ବାପା ଚାରଜର ଲ୍ୟାଗ୍ ରୁ ଆମେ ଜାଣି ନ ଥିଲୁ ଛୋଟବେଳେ ଥିଲୁ। ଚାର୍ଜର ଲଗେଇବେ ଚାର୍ଜର ଲଗେଇକି ଯୋଉ ଦେଖାନ୍ତିନି ଏମତି ପିନ୍ ଏ ଚାର୍ଜର ଏହେ କରେଣ୍ଟ ଦେଇଦେବି। କରେଣ୍ଟ ଦେଇଦେବି ଚାର୍ଜର ଲଗେଇକି ସୁଇଚ ଦେଇକି କରେଣ୍ଟ ଦେଇଦେବି ଆଉ ହେଲା। ଆମେ ଜାଣୁ ନଥିଲୁ। ଯୋଉ ଡରିବୁ ଯେ ବାବା ବାବା ପ୍ଲିଜ୍ ପ୍ଲିଜ୍ ଆମେ ଆଉ କିଛି କୁଆଡେ ଯିବୁନି ଯି ଭୁଲ୍ ହେଇଗଲା ଆମେ ଘରେ ଶୋଇ ପଡିବୁ। ଯାଉଛୁ ଲଗାଅ ନା ବାବା ପ୍ଲିଜ୍ ହେଲା ଏମିତି କହିକି କହିବୁ ଆ ଗୋଟେ ହାତରେ ଥ ତୋ ବାପା ଭାରି ମଜା କରନ୍ତି ତାଙ୍କ ଛୁଆ ବେଳେ। ସେଆ ଆଉ କଣ? ଆଉ ତମେ କୁହ, କଣ ତମ ଖବର ସବୁ?
ଉଁ ଭଲ, ଏଇ ଯୋଉ ନୋଟ ଲେଖୁଥିଲି କଲେଜ ଖୋଲିଲାଣି। ହଁ ସେ ଆଉ ନୋଟ ସବୁ ଲେଖୁଚି, ନ ନା ଲେଖିଲେ ଯଦି ଏକ୍ଜାମ ବେଳେ ଆଉ ଲେଖିବାରି ବିନି। ଏତ ସ ବାକି ନ ଲେ ଦେଖିଦେଲି ଆଜି ଛୁଟି ଥିଲା।
ହଁ ଭଲ କରିଚ, ଲେଖିଦେଲେ ଆଗୁଆ ସବୁ ଛାଡ ଦେଲେ ଠିକ ରଖିଲେ ଅଧିକ ହେଇ
ହଁ, ସେତେବେଳେ ନଏଲେ ଆଉ ଲେଖିବାକୁ ବି ଟାଇମ ପଢିବା ପାଇଁ ଟାଇମ ମିଳିବ, ନହେଲେ ଲେଖିବାରେ ସବୁ ଟାଇମ ପଳେଇବ ଆଉ।
ହୁଁ, ହୁଁ ଠିକ ଠିକ। ନାଇ ମ, ଆଗୁରୁ ଅ ସବୁ ସାରିଦବାଟା ଭଲ।
ହୁଁ, ଆପଣ କଣ ଖାଇଚନ୍ତି?
ଖାଇଚି ବା ସେଇ ଯାଇଥିଲି କହଠି କହୁନି ଯୋଉ ସାଙ୍ଗ ସଥ ଯାଇଥିଲି। ସେଇ ଯୋଉଠି ଯାଇଥିଲୁ। ଯଉଟା କଣ ମେଳା ପଡିଥିଲା, ରଜ ମହୋତ୍ସବ ମେଳା। ସେ ସରିନି ସେଟା, ପଡିଥିଲେ। ପଡିଥିଲା ବୋଲି ସେ ଯଉ, ଗଲା ଗଲେ ଚାଲ ଟିକେ ଯିବା କାନ ଫୁଲ ଚୁଡ଼ି ଫୁଡି ଟିକେ ଆଣିବା। ମୁଁ ସେଉଠୁ କାନ ଫୁଲ ମାନେ ମୁଁ ଯଉ। କାନଫୁଲ କାନଫୁଲ କେବେ ପିନ୍ଧେନି। ମୁଁ କିନ୍ତୁ କାନ ଫୁଲ ଆଉ କଣ ତ ସବୁ କିଣିକି ନେଇକି ଆସିଚି ମେଞ୍ଚେ। ସିଏ ସେମିତି କିଣିଲା ସେ ମେଳାରୁ। ମେଳାରେ ଯଉ, ଉ-ଉ ତାପରେ ମେଳାରୁ ତ କିଛି ଖାଇ ହବନି କଣ ଭଲ ନଥାଏ ଯାଇ ଗୋଟେ ହୋଟେଲରୁ ଯାଇ ଖାଇଲୁ। ଖାଇ ନଥିଲୁ ଖରାବେେଳେ କିଛି, ତାର ସେ ଭଉଣୀ ବାହାଘର ବୋଲି ମାନେ ତା ବଡାପା ଝିଅର ବାହାଘର। ବାହାଘର ବୋଲି ସିଏ ତାର ସବୁ କି କଣ କହିଲ, ହେୟାର ସ୍ପା ଫେସିଆଲ ଆଉ କଣ ତ କୁହନ୍ତି ସବୁ ଯଉ କ୍ଲିନ ଅପ୍ ସବୁ ତାର କଲା ସେଗୁଡା ସବୁ ହେଲା ହେଇକି ଚୁଟି ଯୋଉ ହଁ ଚୁଟି କଣ ହେୟାର ସ୍ପା କଲା ନା କଣ କରିକି ସବୁ ଆସିଲା ବେଳକୁ ହେଇଗଲା ଛଅଟା ହେଇଗଲା ଛଅଟା ଆସିକି ଘରେ ପହଞ୍ଚି ଆଉ ଖାଇବୁ କଣ ସେମିତି ତାଙ୍କ ଘରୁ ଗଲି ସି ସେଠି ସବୁ ଟାଣୁଛନ୍ତି ରହିଯା ରହି ଯା ଦିଦି ଆଉ ମେହେନ୍ଦୀ ହବ ମେହେନ୍ଦୀ ସିଜି ମୁଁ କହିଲି ନା ନା ମୁଁ ଯାଉଛି ଛୁଟି ଅଛି ମୋ ବାପା ଇଏ କହ ମାନେ ଟେନସନ ହେଇଯିବେ ଛୁଟି ଅଛି ନା ସେ କହିବେ ଛୁ ଟି ଅଛି ମାନ ଘରେ ରୁହ କୁଆଡେ ଯାଅ ନା।
ହଁ କାହିଁକି ନା ସଦାବେେଳେ ହଁ ସଦାବେଳେ ପଦାକୁ ଆସି ଚି ନା ଛୁଟିରେ ନା ଘରେ ନା ମୁଁ ଯଦି ଏଇ ଛୁଟି ଦିନରେ କି କି ଗୋଟେ କାମ ଭଳିବ ପଳେଇବି ହଁ ସଦାବେଳେ